ହ ହଁ ହ୍ୟାଲୋ
ଆପଣଙ୍କୁ ଠିକ ଶୁଭୁଛି କଥା?
ହଁ ଶୁଭୁଛି
ନା ବ୍ୟସ୍ତ ଅଛନ୍ତି କି?
ନା ନା ବ୍ୟସ୍ତ ନାହିଁ କୁହନ୍ତୁ କଣ କାମ ଅଛି?
ଆଉ କଣ ଗାଧୁଆ ଖିଆ ଖିଆ ଶଇଲେଣି?
ଗାଧଆ ରୋଷେଇ ସୋଇଲାନି। ଗାଧଆ ଖାଇବାଟା ଆମର ତିନିଟା ସାଢେ ତିନିଟା ହେଇଯାଏ। ଏଇ ସ ଖଳ ଖାଇବା ଟା ତ ଏବେ ଖାଇକି ଉଠିଲି। ଆଉ ତିନିଟା ବେଳକୁ ଖାଇଲେ ଖାଇବି ନହ ନାଇଁ ଯଦି ଆଇଁଷ ଫଇଁଷ ହେଇଥାଏ ଦିଟା ଖାଏ। ସାଧା ହେଇଥଥିଲେ ଖାଏନି ସବୁ କାମ ସାରିବି ସବୁ କଟ କାମ ଗାଧୁଆ କାମ ସାରିକି ଏ ଖାଇକି ଆଇନି ଏଇ ପିଲାମାନେ ଏଇଠି ଖେଳୁଛନ୍ତି। ଟିକେ ଶୋଇବାକୁ ଆଇଲି ଯେ ସେ ବଲ ଖେଳଛନ୍ତି ପାଟି ମୁଣ୍ଡ କରୁଛନ୍ତି। ଟାଙ୍କ ଉପରେ ବିଗୁଡୁଥିଲି ତମେ ଯାଉନ ପାର୍କ ରରେ ଖେଳିବ ଆଉ ଟିକେ ଶୋଇବୁ ରାତି ତିନିଟାରୂ ଉଠିଲୁଣି ଆଉ ତମେ ଏଇଠି ଗେଜରେ ଗେଜରେ ହଉଛ ଖେଳ ନିଦ ହବ ନା ଆମକୁ। ରେ ପାର୍ଟି କରୁଛନ୍ତି ପିଲାମାନେ ଶୁଣୁନାହାନ୍ତି ଦୁଷ୍ଟ ହଉଛନ୍ତି। ଆଜି ଇସ୍କୁଲରୁ ସକାଳିଆ ପଳେଇ ଆଉଛନ୍ତି। ଦେ ଏବେ ଟିକେ ଖେଳିବେ ସେ ଚାରିଟା ବେଳକୁ ଟ୍ୟୁସନ ପଳେଇବେ ଆସିବେ ପାଠ ପଢିବେ। ସେ କହୁଛନ୍ତି ଆମେ ଖେଳିବୁ ଟିକେ ଆମେ ତ ସ୍କୁଲ ପଉଛୁ ଟଟିୁସନ ପଢଉଛୁ କେତେବେଳେ ଖେଳିବୁ? ଆଉ ସେଇକଥା କହୁଛନ୍ତି ଆଉ ଯେ କଥା ହଉଥିଲେ ଆପଣ ଫୋନ କଲେ ଆଉ।
ଯେ ମୁଁ କହିବା କଥା ହଉଛି ଯୋଉ ଆପଣ କହିଲେ ଏତେ ଲେଟ ରେ ଖାଉଛନ୍ତି ଆ ଆପଣ ସକାଳେ କେତେ ଲେଟ୍ ରେ ଖାଇଲେ ଆପଣ ତ ପେଟ ଗ୍ୟାସ ହେଇଯିବ ଦେହ ଖରାପ ହବ। ଆପଣ ସିନା ସକାଳ ନଅଟା ଭିତରେ ଜଳଖିଆ ପତ୍ର ଖାଇଦେଲେ। ହଁ ଦିନ ଦିଟା ବେଳକୁ ଦି ତିନିଟା ବେଳକୁ ଭାତ ଖାଇଲେ ଚଳିବ। ଆପଣ ଏବେ ଖାଇଲେ ଆଉ ପୁଣି ଗାଧୁଆଳୁ କେମିତି ଖାଇବେ କଣ ଭୋକ ତ ଲାଗିବନି ପେଟ ଗ୍ୟାସ୍ ହେଇଯିବ।
ସେ ଗାଧୁଆ ବେଳୁ ଖାଏନି ସେ ରାତି ଯାଇ ଖାଏ ସିଏ କାମ ସରୁ ସରୁ ଲେଟ୍ ହେଇଯାଏ। ବେଳେବେଳେ କାମ ନଥିଲେ ବେଣୁସୁ ଖାଇଦିଏ। ଦିନେ ଦିନେ ଡେରି କରିକି ଖାଏ ଆଉ। ଆଉ ସନ୍ଧ୍ୟା ବେଳକୁ କଣ ଟିକେ ଖାଏ ରାତିକି ଇଚ୍ଛା ହେଲେ ଖାଇଲି ଖାଇଲି ନହେଲେ ନାହିଁ ଆଉ।
ଆପଣଙ୍କର ପେଟ ଗ୍ୟାସ୍ ଫ୍ୟାସ୍ ହୁଏନି?
ଓ ହଉ ଗ୍ୟାସ ହେନେ ହଉ ଆଉ କଣ କରିବି ପରିଶ୍ରମ ହଉଛି ସେଇଭଳିଆ ଗ୍ୟାସ କାଇ ହବ।
ନା ନା ମୋ କଥା ବୁଝିଲନି ପରିଶ୍ରମଟି କିଛି ନାହିଁ ଆପଣଙ୍କ ପେଟ ଫାଙ୍କା ରହିଲେ ଗ୍ୟାସ୍ ହେଇଯିବ, ତେଣୁ ଆ ମାନେ ବୟସ ଅଧିକ ବଢିଲାଣି ନା ନାହିଁ। ମାନେ ବିଭିନ୍ନ ପ୍ରକାର ରୋଗ ମାଡ଼ ବସିବ ତେଣୁ ଖାଇବା ପିଇବା ଟା ଆପଣ ଇନ ଟାଇମ ରେ ଗୋଟେ କରନ୍ତୁ। ସେଇ ଟାଇମ ରେ କଲେ ଆପଣଙ୍କ ଦେହ ଟା ଠିକ ରହିବେ, ଦେଖିବେ ଆପଣ ଠିକ ଟାଇମ ରେ ଖାଇବା ଶୋଇବା ଟା ଠିକ ହେଲେ ଆପଣଙ୍କ ଦେହ ଭଲ ଲାଗିବ।
ହେଇ ଶୋଇବାକୁ ଆଇଲା ହେଇ ପିଲା ପା ଖେଳୁଛନ୍ତି ଶୋଇବ କେମତି କହିନେ ତାଙ୍କ ମା ମାନେ ସବୁ ରାଗୁଛନ୍ତି ଆଉ କାହାକୁ କହିବେ ଆଉ ଏଇ ଘଡି ଗଡିିକି ଟିକେ ଗଡିବି। ତାପରେ କାମ କରିବି ତାପରେ ସନ୍ଧ୍ୟା ହେଇଯିବ ଏଇଭଳିଆ କାମ ସବୁ ତାପଛକୁ ତାକୁ ଲାଗି ଚି ଆଉ କେତଳେ କଣ ଫୋନ କରିବାକୁ ଟାଇମ ହଉନି କାଆ ପାଖକୁ ଆ ଆପଣ ଟିକେ କଲେ ଭଲ ଲାଗିଲା। ଆଉ ଶୋଇବୁ କଣ ଏଇ ଗପିକି ଟିକେ ଟାଇମ ପାସ୍ କରିଦେବି ଆଉ। ଶୁଇ ତ ହଉନି ଛୁଆ ଗେଜେ ଗେଜେ ହୋଉଛନ୍ତି, ଖାଲି ଗଡିବା କଥା ଆଉ ଆହୁରି ସବୁ ଖାଇବାକୁ ଆସିବେ। ତାପରେ ଖାଇବାକୁ ଦେଲା ବେଳକୁ ହେଇଯିବ ପାଞ୍ଚଟା। କାମ ସାରିଲା ବେଳୁ ସଞ୍ଜ ସଳିତା ଦେଲା ବେଳକୁ ଛଅଟା ସାଢେ ଛଅଟା କୁଆଡେ ଯିବି। ଘରେ ପଷିକି ରହିଲି ଆଉ ଫେରେ ରାନ୍ଧିବା ଖାଇବା ପିଇବା ପୁଣି ଚାଲ ଏଇଆ ଜଞ୍ଜାଳ ସ୍ତ୍ରୀ ଲୋକଙ୍କର ଆଉ କଣ କାମ ଆଉ।
ଆ ଆଉ ଆପଣ ଏଥର ରଜୁକୁ ଗାଁ କୁ ଯାଇଥିଲେ?
ନା ଗାଁ କୁ ଯାଉଛି ଏ ଯୋଉ ଖରା ଗରମ ହଉଛି ଗାଁକୁ ଯାଇକି ତାଙ୍କୁ କାହିଁ କଲ ବଲ କରିମି ସେ ତ ଭଳିଆ ନାଚୁଛନ୍ତି ରୋଷେଇ ଆସ ଭଲ ମନ୍ଦ ଆମେ ଚାରି ପାଞ୍ଚ ଜଣ ଗନେ ସିଏ ଆହୁରି ପରିଶ୍ରମ ସେଇଥିପାଇଁ ଗଲୁନୁ ଆମକୁ ଏତେ ଗରମ ହଉଛି। ସେମାନଙ୍କୁ କଣ ଗରମ ହଉନି କଷ୍ଟ ହଉନି। କାଇଁକି ମୁହଁ ମୋଡ଼ିବେ ଚିଡ ଚିଡ୍ ହେବେ ତା ଅପେକ୍ଷା ନ ଯିବା ଭଲ ଥଣ୍ଡା ପଇନେ ଦୁର୍ଗା ପୂଜା ବଳକୁ ଭାବୁ ଯିବୁ ବୋଲି କଣ ହଉଚି ଦେଖାଯାଉ। ଦେଖିଆ କଣ ହଉଛି।
ମୋ କହିବାକଥାଉଛି ମାନେ କଣ ଛୁ ଛୁଟି ଫୁଟି ମଳିଲେ ତମ ଗାଁକୁ ଯାଇପାରିବ ରଜରେ ଟିକେ ଗଲେ ଗାଁରେ ଟିକେ ଭଲ ଲାଗେ ଗାଁ ରେ ପିଠା ଫିଠା କରିକି ଆପଣ ଖାଇକି ବୁଲାବୁଲି ଟି କରିବେ ଯାହାଲେ ଛୁଟି ଗାଁ ଲୋକଙ୍କ ସା କାଟିଲେ ଆପଣଙ୍କୁ ଭଲ ଲାଗିବ କାରଣ ଗାଁ ଜିନିଷଟା କେବେ ଛାଡି ହବନି, ଗାଁ ରେ ଯୋଉ ସ୍ନେହ ମମ ତା ରହିଚି ଯାହାହେଲେ ନିଜ ଜନ୍ମ ମାଟି ତାକୁ ଛାଡିକି ଆଉ ତମେ ରହିପାରିବ ନା? ତେଣୁ ଗାଁ କୁ ଗଲେ ପିଲାମାନଙ୍କୁ ବି ଗାଁ ଅଭ୍ୟାସ କରାନ୍ତୁ, କାଣ ପିଲାମାନେ ଗାଁକୁ ଗଲେ ଗାଁ ସହିତ ଟିକେ ସମ୍ପର୍କ ରହିବ ଖାଲି ଟାଉନରେ ରହିଲେ ମାନେ ଖାଲି ସେଇ ଭିତରେ ରହିଗଲେ ପଇସା ପଛରେ ଚାକିରି ପଛରେ ପାଠ ପଢେ ଏମି ସବୁ ରହିବେ କିନ୍ତୁ ଗାଁର ସମ୍ପର୍କ ଟା ହେମାନେ ଭୁଲି ଯାଉଛନ୍ତି। ତେଣୁ ମୋ କହିବା କଥା ହଉଛି ଗାଁକୁ ଗଲେ, ପିଲାମାନଙ୍କୁ ନେଲେ ପିଲା ମାନଙ୍କ ଗାଁ ଲୋକଙ୍କ ସହିତ ସମ୍ପର୍କ ରହିବ ଆପଣଙ୍କ ଗାଁ ସହିତ ଗୋଟେ ପରିଚୟ ରହିବ। ହଁ ଆଉ ଗାଁ ର ସମ୍ପର୍କ ଟା ବହୁତ ଖୁ ଭଲ ଲାଗେ, ଆପଣ ଆପଣ ତ ଜାଣିଥିବେ ଆପଣ ଗାଁରେ ରହି ଥିଲେ ଗାଁ ଟା କେମିତି ଲାଗେ।
ହଁ ଯାଆନ୍ତି ଯେ କାମ କାଯ୍ୟ ହେନେ ଯାଆନ୍ତି ନିକି ମାର ଯାଆନ୍ତିନି କହିବେ ଆମେ ପାଠ ପଢା ଟିଇସନ ଛୁଟି ଆଉ ଆସିଲେ କେମିତି ପାଠ ଆଣିବୁ ସବୁ କରିବୁ ବହୁତ ପରିଶ୍ରମ ହବ ସେଇଥିପାଇଁ ସେ ଯାଆନ୍ତିନି ଛୁଟି ହେନେ ବେଳେ ବେଳେ ଯାଆନ୍ତି। ନହେଲେ କାମ କାର୍ଯ୍ୟ ହେନେ ଯାଆନ୍ତି ବାହାଘର କିଏ ମରି ହଜିଗଲେ। ସେମାନେ ସେଇଥର ଯାଆନ୍ତି, ଯାଆନ୍ତି ଦି ଚାରି ଦିନ ରହିକି ଆସନ୍ତି ଆଉ। ଆସନ୍ତି ଆଉ ଏଇଭଳିଆ ଆଉ ନିକିମା ରେ ଏଇ ରଜୁକୁ ଯାଇଥାନ୍ତୃ ବାହାର ଥିନୁ ଆଉ ଗରମ ସକାସେ ଆଉ ଗଲୁନୁ। ଭାବୁଚୁ ରଥକୁ ଯିବୁ ରଥ ଦେଇ ନ ଯାଅ ଦୁର୍ଗା ପୂଜା କୁ ଯିବୁ। ଯେମିତି ହେଲେ ଦୁର୍ଗା ପୂଜା ଯାଇକି ବୁଲିକି ଗାଁ ର ଆମ ଗାଁ ରେ ଠାକୁର ହୁଏ ଆମ ଗାଁ ସାରା ଝିଅ ସବୁ ଆସିଥିବେ ଝିଅ ଝିଆଣି ଖୁସି ନାହିଁ ଆମ ଆମ ସାଙ୍ଗ ପିଲା ସବୁ ଆସିଥିବେ ଆରୁ ବଡ ପର୍ବ ହୁଏ ନା ଆମ ଗାଁ ରେ ଦୁର୍ଗା ଠାକୁର। ଆଉ ଭାବିଛି ଜମା ଦେଖିନେଇ କେବେଠୁ ଏଇଥର ଭାବିଛିି ଯିବି ଦୁର୍ଗା ପୂଜା କୁ ପିଲାମାନଙ୍କୁ ନେଇକି। ଯିବି ବୁଲିବାଲିି କି ଦି ଚାରି ଦିନ ଆଠ ଦିନ ରହିକି ଆସିଲି ଆଉ କୁମାର ପୂର୍ଣ୍ଣିଆ ହବ ଵ ଏ କରିବୁ ଆସିବେ ଆଉ।
ହଁ ହଁ ଗାଁରେ ଦୁର୍ଗା ପୂଜା ଟା ଭାରି ଖୁସି ଲାଗେ କାରଣ ବନ୍ଧୁବାନ୍ଧବ ସବୁ ଆସିଥାନ୍ତି। ତାପରେ ତମ ଗାଁ ର ସବୁ ଝିଅ ଯିଏ ବାହା ହେଇଥିବ ସବୁ ସେମାନେ ଆସନ୍ତି ବି ହଁ ଗାଁ ରେ ଗୋଟେ ମାନେ ଗୋଟେ ମହୋତ୍ସବ ଭଳିଆ ଲାଗେ ଆଉ ଗାଁ ରେ କରିବେ ଏ ସବୁ ମାନେ କାହାକୁ ଦେଖା ମିଳେନି ଦେ କାରଣ ଜୀବନରେ ମଣିଷ କେ କେତେ ଦିନ ବଞ୍ଚିବ ତେଣୁ ସେଥିପାଇଁ ଟିକେ ସମସ୍ତେ ଦେଖାଲେ ଟିକେ ଖୁସି ବାସି ହୁଅନ୍ତି। ନିଜର ବନ୍ଧୁ ମାନଙ୍କ ସହିତ ଟିକେ ସମ୍ପର୍କ ରହେ ଆଁ ତେଣୁ ଖିଆ ପିଆ ବି ସାଙ୍ଗରେ କଲେ ଟିକେ ଖୁସି ଲାଗେ ସାଙ୍ଗରେ କାମ ଦାମ କରିବେ ରୋଷେଇ କରିବେ ତାଙ୍କେ ସାଙ୍ଗେ ଖିଆ ପିଇ କରିବେ ଆଉ ଆଉ ଗାଁରେ ଠାକୁର ଆଳ ତି ହେଲା କି ମାନେ ଲୋ ଆଁ ଲୋକ ସବୁ ବୁଲିବାକୁ ଆ ଥିବେ ଦେଖିଲ ମାନେ ତାଙ୍କୁ ଗୋଟେ ବହୁତ ଖୁସି ଲାଗିବ ଗାଁ ଟା ଗାଁ ଟା ନିଶ୍ଚିତ ଭାବରେ ଯାହାବି ହେଲେ ସହରଠୁ ଟିକେ ଅଲେ ସହରରେ ସବୁ ମିଳୁଚି। ମେଡିକାଲ ଫାସିଲିଟି ଭଲ ପାଠ ପଢିବା ପାଇଁ ଭଲ ଦୁର୍ଗା ପୂଜା ବି ହୋଉଚି ହେଲେ ଗାଁର ପୋଉ ପରମ୍ପରା ସବୁ ପୂଜା ପାଠ ହୁଏ ସେଟା ଟିକେ ଅଲଗା ପ୍ରକାର ଲାଗି ଗିବ ଗାଁ ମାଟି ଗାଁ ମାଟିରେ ଥରେ ପାଦ ଦେଇଦେଲେ ଆପଣଙ୍କୁ କେତେ ଖୁସି ଲାଗିବ ଆପଣ ସେଥା ଜାଣିନାହାନ୍ତି।
ହଁ। ନା ଗାଁ ପରିବେଶ ଭଲ ଇଏ ଛୁଆ ରହନ୍ତିନି ବୋଲି ମୁଁ ରହେନି ମତେ ଗାଁ ବଢିଆ।
ହ
ଗାଁ ର ନଈ କୂଳରେ ଯାଇ ବସିଯିବ ଆମର ବିରାଟ ବଡ ବରଛ ଅଛି ସେ ପବନରେ ଆ ଖାଇବା ପିଇବାକୁ ନିଦ ହବ ଶୋଇପଡିବା କହିବ ଆମେ ଶୋଇପଡିବୁ। ଯଉଠି ପିଲାମାନେ କ୍ଲବ୍ ଘର କରିଛନ୍ତି ପିଣ୍ଡି କରିଦେଇଛନ୍ତି ସେଠି ବି ଶୋଇପଡିବୁ। ଦି ବଖରା କରିଛନ୍ତି ରୋଷେଇ ଘରଟେ କରିଚନ୍ତି।
ଆମ ଗୋଟେ କଥା ଲକ୍ଷ୍ୟ କରନ୍ତୁ ମାନେ ଟାଉନରେ ଆପଣ ଭୋଜି ଯାଉଥିବେ ଏବେ ବିଭିନ୍ନ ପ୍ରକାର ଆଇଟମ ତେଲ ମସଲା ସବୁ ତିଆରି ହେଇଥିବ ଆପଣ ଖାଉଛନ୍ତି। କିନ୍ତୁ ମନେ ପକାନ୍ତୁ ଆପଣଙ୍କ ପିଲାଦିନେ ଗାଁ ରେ ଯୋଉ ଭାତ ଡାଲି ଖଟା ଆ ଚାଉଳ ଖିରି କରିଥିବେ ଆଉଁ ସେ ଯୋଉ ମେଁ ମୋଟା ଚାଉଳ ଭା ତ ସେ ଭୋଜି ଗୋଟେ ଅଲଗା ପ୍ରକାର ତଳେ ବସି ଖାଇବେ। ମାନେ ମାନେ ସେ ମୋଜୀଟା ବହୁତ ବଢିଆ ଲାଗେ ସେଟା ଗାଁରେ ସେ ଭୋଜି। କିନ୍ତୁ ଏ ସହରରେ ଯୋଉ ଚିକେନ ମଟନ ଚିଙ୍ଗୁଡି ଏ ସିଏ ଦୁନିଆ ପ୍ରକାର ନାନାଦି ପ୍ରକାର ଖାଦ୍ୟ ଏସବୁ ଦେହ ଖରାପ କରେ କିନ୍ତୁ ଗାଁ ରେ ସେ ଭୋଜି ଖାଇବା ପାଇଁ କେତେ ଖୁସି ଲାଗେ। ସମସ୍ତଙ୍କ ସାଙ୍ଗରେ ବସିକି ଆସବେ ବସବେ ଖାାଉବେ ଏଁ କେତେ ବଢିଆ ଲାଗେ କହିଲ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହାଲୋ।
ହଁ ହ୍ୟାଲୋ।
ହଁ ହ୍ୟାଲୋ। ହଁ ଏଇ ଫ୍ୟାନ ବଲୁଚି ତ ଟିକେ ଶୁଭିଲାନି।
ଆଚ୍ଛା ଆଚ୍ଛା ନା ମୁଁ ସେଇ କଥା କହୁଥିଲି ବୁଝିଲେ କି? ସେ ସେଇ ଗାଁ କଥା କହୁଥିଲି ଆଜ୍ଞା।
ହଁ ହ ଗାଁରେ ଏବେ ସବୁ ରକମ ସୁବିଧା ହେଇଗଲାଣି। ଏ ଗାଁ ଛୁଆ ବହୁତ ଉନ୍ନତି ଧରଣର ଚାଲିଲେଣି ଆଉ କେହି କମ ପରିବାର ନାହାନ୍ତି ବେଶି। ଟାଉନରେ ଆଉ ଭିନ୍ ହୋ ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ।
ଗାଁରେ ଗାଁରେ ଗୋଟେ କଥା ଦେଖନ୍ତୁ ଆଉ ସେ ଚାଳ ଘର ନାହିଁ। ଯେତେ ଖରା ହଉ ସେ ଚାଳ ଘରେ ଆପଣ ବସିଲେ ବହୁତ ଥଣ୍ଡା ଲାଗେ। ସହଜେ ଏଇନେ କୋଠା ଘର ଆପଣ କୋଠା ଘରେ ଏଇ ଖରା ଦିନ ଆପଣ ବସି ପାରିବେନି ସେ ଫ୍ୟାନ ପବନ ଖାଲି ଗରମ ଆ ପବନ ଦେଇକି ଆପଣ ଇଏ ହେଇପାରିବେ ଗଲା ତାପରେ ଗାଁ ରେ କିନ୍ତୁ ପାଣି ପିଇବା ଟା ଭଲ କାରଣ ଟ୍ୟୁବଲ ରୁ ପାଣି ଆପଣ କାଢିବେ ବହୁତ ଥଣ୍ଡା ଲାଗେ ଆପଣ ଏଇଠି ଫ୍ରିଜ୍ ପାଣି ପିଅନ୍ତୁ କି ଯାହା କରନ୍ତୁ କିନ୍ତୁ ଗାଁ ର ସେ ଟ୍ୟୁଅଲରୁ ଆଣି ସାଙ୍ଗେ ସାଙ୍ଗେ ପାଣି ପିଇବେ ତାର ବହୁତ ତୁ ମଜା ଅଛି ଅଲଗା ଆଉ ପରିଷ୍କାର ପାଣି ରେ ବି ଗାଁରେ ମିଳେ ହଁ। ତାପରେ ପାଖ ପଡିଶା ଘରୁ ବି ଆଣିକି ଆମେ ସବୁ ବିଭିନ୍ନ ଦବା ନବା କରନ୍ତି ଖାଦ୍ୟ ପଦାର୍ଥ ସେ ବି ଖୁସି ଲାଗେ। ଏଭେନି
ହଁ।
ଗାଁ ରେ ମାନେ ଲୋକ ତାଙ୍କ ଘରୁ ସେ ଦେବେ।
ଏବେ ରଖୁଛି?
ହଉ ଠିକ୍ ଅଛି ଠିକ୍ ଅଛି ପରେ କଥା ହବା।